ଓ, ହଁ ୁ କେମିତି ଅଛ?
ହଁ, ଭଲ ଅଛି ଆଉ।
ଆଉ କଣ ଆଛି ଗୋଟେ ନୂଆ ଆନାଉନ୍ସମେଣ୍ଟ ହେଇଛି କଣ କଅଁ? ଓଡିଶା ସରକାର କରିଛନ୍ତି ଜାଣିନ କି?
କଣ?
ଗୋଟେ ଭଲ କରୁଛନ୍ତି ଆଇନ ସ୍। ମାନେ ଅ ଉଁ ଗ୍ରାଜୁଏସନ ପିଲା ଯୋଉ ମାନେ ବେକାରୀ ବସଛନ୍ତି। ମାନେ ଚାକିରି ପାଇନାହାନ୍ତି। ଗ୍ରାଜୁଏସନ କରିସାରିଛନ୍ତି। ସେମାନଙ୍କ ପାଇଁ ତିନି ହଜାର ଭତ୍ତା ମାନେ କରିବା ପାଇଁ ପିଲାମାନେ କଣ କରୁଚନ୍ତି କି ଇଏ କରୁଛନ୍ତି। କାହିଁକି ନା ଯୋଉ ଆମର ଯୋଉ ନୁହ ପଶ୍ଚିମବଙ୍ଗ ପଶ୍ଚିମବଙ୍ଗ ସରକାର। ବିଜେପି ସରକାର ହେଲା। ମମତା ବାନାର୍ଜୀ କଟିଲା। ପଶ୍ଚିମବଙ୍ଗ ସରକାର କରିଦେଇଛି। ସେଥିପାଇଁ ଦାବି କରିଚନ୍ତି, ଆମ ଓଡିଶା ପିଲାମାନେ। ମାନେ, ଗ୍ରାଜୁଏସନ ପରେ ଯୋଉ ମାନେ ବସୁଛନ୍ତି ବେକାରୀ ତିନି ହଜାର। ଆଉ ଯୋଉ ମାନେ ଗ୍ରାଜୁଏସନ ଅଣ୍ଡର ଗ୍ରାଜୁଏଟ ଅଛନ୍ତି, ତାକୁ ଦୁଇ ହଜାର।
ଓହୋ।
ଲାଗୁଛି ହେଇଯିବ ଆଉ ଭତ୍ତା ଟାଇପ ର ମିଳିବ ଆଉ। ହଁ ଧର ଗମେଣ୍ଟ କଠୁ। ଅମୁଲି ରେ ଆଜି ବା ଗୋଟେ ମୁଁ ଦେଖୁଥିଲି କଦେଖୁଥିଲି। ମାନେ ମାନେ ପିଲା ମାନଙ୍କର ଯୋଉ ସ୍କୁଲ ପିଲା ମାନଙ୍କ ଙ୍କର ଯୋଉ ବହି ମାନଙ୍କରେ
ହଁ।
ଯୋଉମାନେ ସବୁ ଲେଖୁଚନ୍ତି। ଗଣିତ ହଉ, ଇତିହାସ ହଉ, ଭୂଗୋଳ ହଉ, ଯୋଉମାନେ ସବୁ ବହି ଲେଖୁଛନ୍ତି। ସେମାନଙ୍କର ବହୁତ ଅଂଶ ତୃଟି ରହୁଛି ଲେଖିବାରେ। ମ୍ୟାପରେ ତ ବହୁତ ରହୁଛି। ଆଉ କଣ କରୁଛନ୍ତି ନା ଓଡିଶାର ବିଧାନସଭା ଫଟୋ ଜାଗାରେ, କର୍ଣ୍ଣାଟକର, ବିଧାନସଭା ଫଟୋ ଲଗା ହେଇଛି।
ହଁ, ହଁ ସେ ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଲ୍ ହେଲାଣି ଆଉ।
ଭୁଲ ହେଲାଣି ସେଥିପାଇଁ ଆଜି ଇଏ କରିଚନ୍ତି। ଦେଖାଯାଉ ସେମାନେ କେମିତି ତାଙ୍କର ସୁଧାରିବେ ଶିକ୍ଷା ନିତି।
ହଁ।
ସେମାନେ ଭାବିବା ଦରକାରେ ଏମିତି ସବୁ ଚାଲିଛି ପ୍ରଶାସନ ପୁରା ମୁଁ ଏବେ ଏଇଠି ପଢ଼ାପଢ଼ି କରୁଥିଲି ଏଇଠି ଏକା ବସିଛି ଆଉ। ଟିକେ ଗରମ ଲାଗୁଛି ଫ୍ୟାନ୍ ଦବା ସତ୍ତ୍ୱେ କଣ ଟିକେ ଗୁଳ ଗମ୍ ଟିକେ ହଉଚି।
ହୋ
ଆଉ କଣ ତମ ହାଲ୍ ଚାଲ୍ କୁହ। ମୁଁ ଏଇଠି ଖାଇଥିଲି ଇଏ ଉଁ ମୁଢି ଆଉ ମୁଁ ଝାଲ୍ ମୁଡ଼ି ଟାଇପ୍ ର ହେଇଥିଲା ଆଉ ସବୁ ପଡିକି ଆଉ।
ଓହୋ।
ମୁଁ ମୁଁ ନିଜେ ବନେଇଥିଲି।
ହଁ।
ମୁଗ ଭଜା ମଟର ଟମାଟର ପିଆଜ ମୁଢି ସୋରିଷ ତେଲ ଉଁ ଆଉ ରାଗ ମିକ୍ସଚର୍ ଲଙ୍କା ଲଙ୍କାଗୁଣ୍ଡ ଲେମ୍ବୁ ଏମ୍ ଚୁପୁଡ଼ି କରିଥିଲି ଯେ ଯାହା ମୁଢ଼ି ଯେମ୍ତି ହୁଏ ସେମିତି ଆଉ। କଣ ଟିକେ ମନକୁ ଇଚ୍ଛା ହେଲା କରିଦେଲି ଆଉ।
ଇଛଉ
ହୁଁ। ଦେହରୁ ମାନେ ବଳ କମିଗଲାଣି ଆଜି ଠୁ ହୁଁ ମୁଗ ବିରି ହୁଏ।
ଓ ହୋ।
ଆଜି ଟିକେ ଶୁଆ ହେଇନି ଆଜି ଟିକେ କାମ ହଉଥିଲା ବାରି ଯୋଉ ବିଲରେ ଟିକେ କାମ ହଉଥିଲା ଆଉ ଏ ଖରାଳେ ଶୁଆ ନାଇ ସେଥିପାଇଁ ଟିକେ ହେଲ୍ଦି ଖାଦ୍ୟ ଖାଇଦେଲି ଆଉ। ଆଉ ତମେ କଣ ଖାଇଥିଲ ସନ୍ଧ୍ୟାବେଳେ?
ଉଁ ମୁଁ ସେଇ ଚୁଡ଼ା ଉଁ ଯୋଉ ତେଲ ପିଆଜ ପଡି ଭଜା ହେଇଥିଲା ଖାଇଥିଲି ଆଉ।
ଓ ହ ଭଲ ଜିନିଷ ଟା ଭଲ ପାଟିକି ଭଲ ଲାଗେ ସ୍ଵାଦ
ହୁଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଏ ଥଣ୍ଡା ଟିକେ ସମସ୍ତଙ୍କୁ ହେଇଚି ଆଉ।
ହଁ ସିଜିନ୍ ଟା ଟିକେ ଚେଞ୍ଜ ହଉଛି ଆଉ ଆଉ ତମେ ଖାଇବା ପିଇବା କାଲି ଠିକ୍ ଠିକ୍ ଠାକ୍ କରୁନ ଖାଇବା ପିଇବା ଠିକ୍ ଠାକ୍ କରୁନ।
ହଁ କରୁନି ଉ ସମୟ ଟିକେ ହଉନି ଆଉ।
ସମୟ ହଉନି କଣ ପାଇଁ ପାଣି ପିଆ ପି କର ଟାଇମ୍ ଟେବୁଲ୍ ଦେହ ଖରାପ ହେଇଯିବ ନହେଲେ।
ହୁଁ।
ଦେହର ଯତ୍ନ ନବନା ଉ।
ହଁ ବା।
ଆଉ କଣ ଖବର ତମର କୁହ। ମୋର କିଛି ହେଇନ୍ ଥଲା ଭଲା ମୁଁ ଭଲ ଅଛି। କିଏ କହୁଥିଲା?
ହଁ ତମର ବା କଣ କ୍ୟାଲସିୟମ୍ ଅଭାବ ହେଇଚି।
ଅବା ପାଇଁ ହଁ ସେ ଥଣ୍ଡାରୁ ହେଇଥିଲା ଥଣ୍ଡାଟା ଟିକେ ହେଇଯାଇଛି ଦାନ୍ତ ମାଢି ଟିକେ ଏ ସେଥିପାଇଁ ଆଉ।
ମେଡିସିନ୍ ଆଣି ଖାଇଲ?
ମେଡିସିନି ଆଣିନି କାଲି ଆଣିବି ଆଜି ଆଉ ମା ମନ ହେଲାନି ଭଲ ଆଉ କାମ ବି ରହିଲା ସନ୍ଧ୍ୟାବେଳେ ଯୋ ଖରାବେଳେ କାଲି ଯିବାର ଅଛି ଟିକେ ସେପଟେ ଆଣିବା ଆଉ।
ଅ ହୋ।
ଆଉ ତମ ପଢାପଢି କେମିତି ଚାଲିଛି? ହଁ ମୋର ସବୁ ଭଲ।
ପଢାପଢି ସେମତି ପଢୁଥିଲି ଆଉ
ହ ହ।
ହଁ।
ଆଉ ଆମ ଆଡ଼େ ଆସ କେତେବେଳେ ବୁଲିକି ଯିବ।
ହଁ ତମେ ଆସୁନ ନେଇ
ହଉ ଯିବା ଆଉ।
ହଁ।
ଯିବା ନେଇ ଆସିବା ବୁଲିିବାଲି ଯିବ ଆଉ।
ହଁ। ତମେ ଏବେ ଗୋଟେ କଣ ହବ ବା ପର୍ବ ସେଠି ମତେ ଆସି ନବ।
ହଁ ହଁ ଆମର ଏପଟେ ନିର୍ମାଳ ନାଇଗା ହବ। ଉଁ-ଉ-ଉ ଠାକୁରଙ୍କର ଏଇଖା ଚାଲିବ ଗୋଟେ ଦିନ। ଦେବସ୍ନାନ ପୂର୍ଣ୍ଣିମା।
ହଁ ସେଠି ତ ବହୁତ ଲୋକ ହୁଅନ୍ତି ନା?
ଉ ହୁଁ ବହୁତ ଲୋକ।
ନା ମୁଁ ଏଇ ଜାଣି ପାରୁନି ଉଁ-ଉଁ-ଉ ମାନେ ସେ ଠାକୁର କେମିତି, ମାନେ ସେ ଯୋଉ ସ୍ଥା ପନା ହେଇଛନ୍ତି ମାନେ କଣ ନା ସେଇ ଯିଏ ଅଚ୍ୟୁତାନନ୍ଦ ଯିଏ ନା ସେ ଉଁ-ଉ-ଉ-ଉ ମାନେ କଣ କେମିତି ତାଙ୍କର?
କଣ କେମ୍ ହଁ ସେ ଠାକୁରଙ୍କର ବା ଅସ୍ୟୁନ ମହାପୁରୁଷ।
ଯୋଉ-ଉ-ଉ-ଉ ସେଇ ଯିଏ ତାଙ୍କର ମୂର୍ତ୍ତି ସିଏ?
ନାଇଁ ଆମର ତ ଗୋରେଖ ନାଥ ସେଠି ଥିବ ଗୋରେଖନାଥ?
ହଁ।
ଗୋରେଖନାଥଙ୍କ ଭଳିଆ ପୁରା ଆଉ ଏକଯାଟ ଆଉ।
ହଁ ଗୋରେଖନାଥଙ୍କ ଭଳିଆ ଯେ, ମାନେ ସେ କଣ? ମାନେ ଓ ଯୋଉ ଉଇ ହୁଙ୍କା ଟା ପାଲଟି ଗଲେ ସେ ଥିପାଇଁ ହେଇଛନ୍ତି ନା କଣ?
ମୁଁ ସେଟା କହିପାରିବିନି କିନ୍ତୁ-ଉ-ଉ ସେଇଭଳିଆ ଠାକୁରଙ୍କର ଗୋଟେ ଗୋଟେ ଅଂଶ ସେଇ ଟାଇପ ର ଆଉ।
ଓହୋ।
ମୁଁ ଆଉ ତା ବିଷୟରେ ଏତେ ଜାଣିନାହିଁ ଠିକ୍ ସେ।
ଜାଣିବା କଥା ନା ଆଉ ତମ ଘର ପାଖରେ ତମେ ଜାଣିବନି।
ଘର ପାଖ ଯାହାବି ହେଲେ ଟିକେ ଦୂର ଆଉ। ହଁ ତଥାପି ପାଖାପାଖି କିନ୍ତୁ ଟିକେ ଦୂର।
ହଁ। ନାଇ ମୁଁ ସେଇଆ କହିଲି କଣ କେମିତ୍ ତି-ଇ-ଇ-ଇ ଯୋଉ ମାନେ ଯୋଉ ସେ କହୁଛନ୍ତି ଅଚ୍ୟୁତାନନ୍ଦ ମହାପୁରୁଷ ମହାପୁରୁଷ ମାନେ ଗୋଟେ ମଣିଷଙ୍କ ଟାଇପ ର ହେଇଥିବେ। ଇଏ କି ପୁଣି କେମିତିକା ରୂପ। ଆମର ଯେମିତି ପଞ୍ଚସଖା ଅଛନ୍ତି। ସେ ପାଞ୍ଚ ଜଣ ବସ୍ ଇଛନ୍ତି ସବୁ ହେଇନି କି ଆମର ଏଠି ଧ୍ୟାନ କୁଦ ରେ
ହୁଁ।
ହୁଁ ଆଙ୍କର ପୁଣି କଣ ଟିକେ ବୁଝିକି ମତେ କହିବ।
ହଁ ମୁଁ ଟିକେ ବୁଝିକି କହିବି ତମକୁ ଆଉ। ଜାଣିନି ଠିକ ସେ ବୁଝିଲେ ତମକୁ ଜଣେଇବି ଆଉ।
ହଁ ଟିକେ ବୁଝିବ।
ଆଉ ରଥଯାତ୍ରା ଟାଇମ ହେଲାଣି। ଚାଲ ଯିବା ପୁରୀ ବୁଲିିବାଲି ଆସିବା।
ହଁ।
ଆଉ କେବେ ଯିବା? ମୋତେ ଟିକେ କହିବ ଆଉ।
ହଁ ସେଇ ସୁନାବେେଶ ବେଳେ ଯିବା ଆଉ।
ସୁନାବେଶ ବେଳେ ଯିବା?
ହଁ।
ହଁ ମୁଁ ଭାବୁଥିଲି ସେଇୟା ଆଉ। ଯିବା ଟିକେ ବୁଲିବାଲି ଆସିଆ କି ଠାକୁରଙ୍କୁ ଟିକେ ବହୁତ ଦେଖା ହେଇନି ଆଉ ଯିବା ଆଉ ବୁଲିବାଲି ଆସିବା ଆଉ।
ହଁ।
ଆଉ କିଏ କିଏ ଯିବା ତମର ମୋର ପଳେଇବା ଆଉ।
ହଁ ହଁ।
ବୁଲି ଆସିି ଯ ଠାକୁରଙ୍କ ପାଖରୁ ଆଉ। ଆଉ କଣ ତମ ମାନସିକ ଯଦି ଅଛି ଠାକୁରଙ୍କ ପାଖରେ ମାଗିକି ଆସିବ ଆଉ।
ନାଇଁ ମୋର କିଛି ତ ନାହିଁ ମୁଁ ନ ମାଗିକି ବି ସେ ସବୁ ଜିନିଷ ଦିଅନ୍ତି ଆଉ ମାଗିବି କଣ।
ଓ ଆଚ୍ଛା ଆଚ୍ଛା।
ହଁ।
ନାଇଁ ତ ମୁଁ ଯିବି କିଛି ମାଗିବାର ଅଛି ନିଜ ର ଲୋକ ହେଇଗଲେଣି ସେଥିପାଇଁ ଟିକେ ମାଗିବା ଆଉ।
ହଁ।
ହୁଁ। ନିଦ ଦେହ କେୟାର କଣ କହିଲ।
ଆଉ ମା କଣ କରୁଛନ୍ତି।
ବୋଉ ସେପଟେ ଟିଭି ଦେଖୁଛି।
ଆଉ ତାଙ୍କ ଦେହ ଭଲ ଅଛି।
ହୁଁ।
ଆଉ ତମ ବାପାଙ୍କର କଣ ହେଇଥିଲା ବା ଭଲ ହେଲେଣି।
ହଁ ଏବେ ଭଲ କଣ ଆଜି କହୁଥିଲେ ପେଟରେ ଟିକେ ସେମିତି ପୋଡୁଛି। ଦେଖାଯାଉ ଭଲନହେଲେ ଫେର ଯିବୁ ମେଡ଼ିକାଲ ଆଉ। ଆ ମେଡ଼ିସିନ ଚାଲିଛି ଆଉ ଟିକେ ଦେଖଇଦବୁ ଆଉ ଚେକ୍ କରିଦେବୁ ଟିକେ ଆଉ।
ଆ ଗରମରେ କାଇଁ ଏତେ ବାହାରୁଛନ୍ତି।
ଗରମରେ ନୁହଁ ସିଏ କାମ କରିକି ବି ଭାରିଲା କଣ ସେଟା। ଫାଟି ଲିଭର ମାନେ ଲିଭରରେ ଚର୍ବି ଗ୍ରେଡ ୱାନ୍। ସେଟା କ କମିଛି ବହୁତ କମି ଯାଇଛି ବା। ହଉ ତା ପାଇଁ ସବୁ ବାରଣ କରାଯାଇଛି ଆଉ ମାନେ ଆଇଁସ ଆମିଷ ଖାଇବେନି। ତେଲ ମସଲା ନାହିଁ ଆଉ ତେଲ ବାଜି ଜିନିଷ ଖାଇବେନି କ୍ଷୀର ପିଇବେନି। ଚିନି ଖାଇବେନି ଏମତି ସବୁ ଅଛି ତାର କେତେ ଇଏ ଆଉ।
ଓହୋ।
ସେଥିପାଇଁ ଇଏ ଆଣି ଖାଉଛନ୍ତି ଯୋଉ ଆମର ଗ୍ରୀନ୍ ଟି ପିଉଛନ୍ତି ତାପରେ ଏ ଯଉ ଆମର ଡାଲଚିନି ଧନିଆ ଆଉ ମଧୁରୀ ଏ ସବୁ ପାଣିରେ ଭେଦା ହେଉଛି। ସକାଳୁ ସେ ପାଣି ଟାକୁ ଛାଣିକି ସେୟାକୁ ପିଉଛନ୍ତି। ଏଇଟା ଆକ୍ଚୁଆଲି କଣ କହିଲ କୋଲଷ୍ଟୋର ପାଇଁ ଏଇଟା ହେଇଛି କୋଲଷ୍ଟୋର ଟା ବଢିଯାଇଛି ତ ବ୍ଲଡ ପ୍ରେସର ଆଉ କୋଲଷ୍ଟ୍ରୋଲ ଟିକେ ବଢିକି ରହିଛି ଆଉ ହୁଁ।
ହଁ ତମ ପାଇଁ
ହଁ ବା ଆଉ ମେଡିସିନ ଚାଲିଛି ଆଉ ଯଦି ବେଶୀ କଣ ଭଲ ନଲାଗିଲା ଯିବୁ ଟିକେ ଆଉଥରେ ମାନେ ବ୍ଲଡ଼ ଟା ପରୀକ୍ଷା କରି ଆସିବୁ କଣ ରିପୋର୍ଟ ଆସୁଛି କମିଛି କି ନକମିଛି ଦେଖେଇ ଦେଇ ଆସିବୁ ଆଉ।
ହଁ ଏଇ ମଝିରେ ମଝିରେ ନେଇ ଟିକେ ଚେକଅପ୍ କରେଇ ଆଣୁନ।
ମଝିରେ ନୁହଁ ସେ ଏବେ ଭଲ ନାଗୁଥିଲା କିଛି ନୁହଁ ଆଜି କଣ କରୁଥିଲେ ପେଟ ପୋଡୁଛି ଦେଖିଆ ଯଦି ବଢ଼ିଲା ତାହେଲେ ଯିବୁ ଆଉ।
ହଁ। ଏଇ ଆଉ ଦେହ ଥରେ ଖରାପ ହେଲା ମାନେ ଗଲା।
ସେଇବା ଅସୁବିଧା ଦେହଟା ଭଲ ଥବ ଭଲ କଥା। ଆଉ ଖରାପ ହେଲା ମାନେ ତ ଅସୁବିଧା ଆଉ। ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ମୁଁ ତ ନୋଉଚି ତମେ ଟାଇମ୍ ଟେବୁଲ ପାଣି ପିଆ ପିଇ କର। ପେଟ ଗରମ ହୋଉଚି ଦେହ ଖରାପେ ଖାଇବା ଟାଇମ୍ ଟେବୁଲ କରୁନ ଆଉ। ମେନ୍ ତ ତମେ ରେଷ୍ଟ ନୋଉନ ଆଉ। କଣ ତମେ ଛୋଟ ପିଲା ତମକୁ ବୁଝାହବ କହିଲ ଟିକେ।
ହୁଁ।
ଆଉ ଆଉ ଘରକୁ ଯାଇନ ଗାଁକୁ?
ନାଁ ଯାଇନୁ ଯିବୁ ଆଉ।
କେବେ?
ହଁ ଯିବୁ ଆରି ଭିତରେ ଆଉ।
ହଁ ଯାଅ ଘରଆଡେ ଟିକେ ବୁଲି ବାଲି ଆସ ମାଇଣ୍ଡ ଟା ଟିକେ ଫ୍ରେଶ କର।
ହଁ।
ଆଉ କଣ ଖବର ତମର ସବୁ କୁହ?
କଣ ଗରମ ହୋଉଚି ତ ଭଲ ଲାଗୁନି ଆଉ।
ପୁରି ବୁଲିିବାଲି ଆସିବା। ହଁ ଗରମଟା ପା ଜୋରେ ହୋଉଚି ଆଉ। କଣ କରିବା ଗୁଳୁ ରୁମଟା ପୁରା ହାଇ ଭୋଲଟେଜ୍। ପୁରା ଗୁଳୁଗମ ଆଉ କିଛି କରି ହୋଉନି ମାନେ ଏମିତିଆ ଗୁଳୁଗମ ହୋଉଚି ଆଉ।
ହଁ ପା।
ତମ ସେପଟେ ଆଜି ଜଣା ପଡିଥିଲା ତାପମାତ୍ରା ଟିକେ ରହୁଥିଲା ନା ଆଜି ବର୍ଷା ହେଇଥିବ ସେପଟେ କାଳେ ପା?
ଏ ଆଜି ଟିକେ ବର୍ଷା ହେଇଚି।
ଉଁ ବର୍ଷା ହେଲେ ବି କଣ ସେ ବର୍ଷା ହବା ଯୋଗ୍ୟ। କୋଉଠୁ କୁଣ୍ଡା ଝାଡିଲା ଭଳିଆ ହେଇଯାଇଥିବ ଟିକେ ଫୁୁରଫୁର ସଇଲା।
ଏଁଅ।
ହଁ ମୌସୁମୁ ପୁରା ଇଏ ଖରାପ ହେଇଗଲାଣି ଆଉ। ମୌସୁମୀ ଏତେବେଳୁ ମୌସୁମୀ ଆସି ଖୁସି ହବ କଥା ଆସିକି ମାନେ କେ